ଏମ୍
ହଁ ଜୟ ଜଗନ୍ନାଥ।
ଆଉ କଣ ଆ ରୋଷେଇ ଆରମ୍ଭ କଲେଣି ନା ନାଇଁ?
ନାଇଁ ରୋଷେଇ ଆରମ୍ଭ କରିନି ଯାଇକିରି କରିବି ଅ ତଡ଼କା ବତୁରେଇଚି। ତଡକା କରିବି ଆଉ ରୁଟି।
ଆଛା ଆଚ୍ଛା ଆଚ୍ଛା। ହଁ।
ଆଉ ରୋଷେଇ ଲୁ ଉଠିବିତ ସିଧା ରୋଷେଇ କରିବି ରୋଷେଇଟା ପଇଁଚାଳିଶି ମିନିଟ୍ରେ ସରିଯିବ। ଅଟା ଚଟେଇ ବେଲି ଶେଖିବା ଆଉ ଇଏ ତ ପ୍ରେସର ଏପଟେ ବସେଇ ଯେ
ହଁ ମୋ ରୋଷେଇଟା କଣ ସାଙ୍ଗେ ସାଙ୍ଗେ ହବ ଇ କେବଳ ଆମ ଛୁଆଙ୍କ ପାଠ ପଢା ସକାଶେ ଏ ଇଏ କରିବା ପଥା ସତରେ ମୁଁ ଜା ତେଳେ ଯୋଉ ମାନେ ଉଁ ଯାଇକି ପାଠ ପଢେଇକି ଯେତେ ସାଢ଼େ ନଅଟା ନଅଟା ରାତିରେ କରିବି ସାଢ଼େ ଦଶଟା ସୁଦ୍ଧା ଆମେ ଖାଇକି ଶୋଇବୁ ଫଟା ଫଟ ହବ।
ସମସ୍ତଙ୍କ ପାଇଁ ରୋଷେଇଟା କରନ୍ତି ନାଁ ନାଇଁ?
ହଁ ଆମେ ସମସ୍ତେ ଏଖାଠି ଯିବୁ ନା ଫଟାଫଟ୍ ମିଶିଯିବୁ କରିଦବୁ।
ହୁଁ।
ସମସ୍ତଙ୍କର ଛୁଆ ଅଛନ୍ତି ସିଏ ବି ଫୁଣି ତାଙ୍କ ପିଲାଙ୍କୁ ଦେଖିବେ ପାଠ।
ହଁ ହଁ ହଁ। ହେଁ ମୁଁ ଏମିତି ବସିଚି ଉଠିବି ତ ରୋଷେଇ କରିବି ରେ ଏପଟେ ମୁ ସିଝା ବସେଇଦେବି ଏ ପଡ଼େ ଅଟା ଚକଟି ଦେବି ଅଟା ଚକଟା ହେଇଗଲା ବ ସିଟି ମାରି ଦେଇଥବ ତାପରେ ବେଲିକି ସେକିଦେଲି ତାପରେ ଏପଟେ କାଟି କୁଟିକି ଏମିତି ହେଇଯାଏ।
ହଁ ଆମର ବଡ଼ ପରିବାର ବଡ଼ ପରିବାରରେ ସବୁ ଅସୁବିଧା ବି ସୁବିଧା ବି।
ହଁ ନାଇଁ ବଡ ପରିବାର ସୁବିଧା ଗୋଟେ ଜଣେ କୁଆଡେ ଗଲେ ଗାଁ କୁ କି କୁଆଡେ ବାପା ଘର କି କଣ ଆଉ ଜଣେ ସମ୍ଭାଳିଦବ। ଆଉ ଜଣଙ୍କର ଅସୁବିଧା ସୁୁବିଧା ହେଲା ଆଉ ଜଣେ ସମ୍ଭାଳିଦବ। ସବୁ ଜିନିଷର ସୁବିଧା ଅସୁବିଧା ଅଛି।
ସବୁ ନା ଯିଏ ବାପ ଘରୁ ଗଲେ ଭାରି ମାନେ ଆଉ ଚିନ୍ତା ନଥାଏ ତେ ଘର ଅଛନ୍ତି ତ ଉ।
ହଁ। ଆମେ କୁଆଡେ ଗଲା ମାନେ କୁଆଡେ ରହି ହଉନି ଆଉ ହଁ ବହୁତ୍ କଷ୍ ଯିବାକୁ ପଡୁଛି ଗଲେ ବି ରହି ହଉନି ନାଇଁ ପଳେଇ ଆସ। ଏଠି ଖାଇବାକୁ ହଇରାଣ ରହିବାକୁ ହଇରାଣ ଇଏ ସିଏ। ନିଜେ କରିବେ ନିଜେ ସବୁ ବ୍ୟସ୍ତ ବହୁଳ ଆଉ ନିଜେ କଣ ଟିକେ କରିବେ। ଖାଇବେ ଯିବେ ଘର ଓଳା ଠାକୁର ପୂଜା ବାସ୍ ସାନ ମଜା ଏଉଡା ପୁଅ ପିଲା କଁ କରିପାରିବେ ହୁଁ ସେଇ ଭଳିଆ ହାଲଚା
ସେଇ ବିଷୟରେ ଆଉ ଟିକେ କଁ ଟିକେ କୁହନ୍ତୁ।
ରୋଷେଇ ବିଷୟରେ କଣ ଜାଣିବେ କହୁନାହାନ୍ତି ରୋଷେଇ ଯୋଉଟା କହିବି ମୁଁ କହିବି ମୁଁ ତ ରୋଷେଇ ଗୃହିଣୀ ଯେହେତୁ ରୋଷେଇ କରେ ଆଉ ରୋଷେଇ ଆଇଁଷ ହଉ ପିଠା ହଉ ମିଠା ହଉ ଆଉ ଗୋଟେ ମୁଁ ରୋଷେଇର ଗୋଟେ ନୂଆ କଥା କହିବି ଚନ୍ଦ୍ରକାନ୍ତି।
ହଁ ଚନ୍ଦ୍ରକାନ୍ତି ଶୁଣିଛି ଶୁଣିଛି।
ହଁ ଚନ୍ଦ୍ରକାନ୍ତି ଗୋଟେ ପିଠା ଆସେ ଟେ ଗୋଟେ ମାନେ ପ୍ରାୟତଃ ଲୋକମାନେ ଅଳ୍ପ କରନ୍ତି ଏଇଟା ଟିକେ ପ୍ରୋସେସ୍ ଟିକେ ଭୁଲ୍ ଭାଲ୍ ହେଇଗଲେ ହବନି। ଆଉ ଚନ୍ଦ୍ରକାନ୍ତି ଟା କେମିତି ହୁଏ ସେ ପ୍ରସ୍ତୁତ ପ୍ରଣାଳୀ ଟା କହିବି?
କହୁନାହାନ୍ତି ଟିକେ।
ହଁ ଚ ମୁଗ ମୁଁ ମୁଗରେ କରେ ବୁଟ ହଉ ମୁଗ ହଉ କିନ୍ତୁ ମୁଗରେ କଲେ ଟିକେ ବାସ ନାଟା ଭଲ ଆଉ ଆମର ଏଇ କିଣା ମୁଗ କିଣା ମୁଗ ଯଦି ଆମେ ଅଧ କେଜି ବତୁରଉଚେ ତମର ପରିବାର ଅନୁସାରେ କିଏ କିଲେ କିଏ ଦେଢ଼ କିଲେ ଗଲା ମୁଁ ଗୋଟେ ଅଳ୍ପ କୁଆଣ୍ଟି ଟି ର କହୁଚି ଅଧ କିଲେ ମୁଗ ବତୁରେଇବା ଗୁଡ଼ ରାତିରୁ ବତୁରେଇଦେବା ମୁଗକୁ ମୁଗକୁ ବାଇଣ୍ଡିଙ୍ଗି କରିବା ପାଇଁ ବାନ୍ଧିବା ପାଇଁ ମୁଠାଏ ଯେ ହାତରେ ଗୋଟେ ମୁଠାରେ ଯେତିକି ଚାଉଳ ଅରୁଆ ଚାଉଳ ଧରିବ ତାକୁ ବି ବତୁରେଇଦେବା ଗୋଟେ ତାଟିଆରେ ନେଇକି ସେ ବତୁରିଲା ସାରା ରାତି ବ ବତୁରିକି ଭିଜିକି ରହିଲା ସକାଳୁ ତାକୁ କଣ କରିବା ନା ଭାଜିଦବା ଏ ସରି ବା ଟି ଦବା ଯଦି ରାତିରୁ ନ କରିକି ସଖାଳୁ ବି ବତୁରେଇ ଦଉଚନ୍ତି ସେ ଦି ତିନି ଘଣ୍ଟା ଖଣ୍ଡେ ବତୁରୀ ବ ତିନି ଚାରି ଘଣ୍ଟା ବତୁରିବ ଆଉ ତା ବାଟିଦବା ତାକୁ ପୁରା ପତଳା ପତଳା କରି ବାଟିଦେବା ଯେମିତି ବିରି ଚାଉଳରୁ ପିଠେବୁ ପୁରା ପତଳା ନ କଲେ ବି ସେଇଟାରେ ବାଟିଦେବା ବାଟି ଦେଇ କଣ କରିବା ନା ସେ ଯୋଉ ବଟା ହେଇ ସାରିଲା ପରେ ତା ଦେହରେ ଆମେ କଣ କରିବା ପାଣି ଦବା ସେହୁଁ ପାଣି ଦବା ପୁରା ପତଳା କରିଦବା ତା ଥରେ ତ ବହଳା ବହଳା କିନ୍ତୁ ତା ଦେହରେ ଆମେ ଅଲଗା ଟିକେ ଅଧିକା ପାଣି ଦେଇକି ତାକୁ ପୁରା ପତଳା କରିଦବା ସେଇ ପିଠୋଉ ଟା ଯୋଉ ବାଟର ଟା କରିଥବା ଦବା। ସ୍ଵାଦ ଅନୁସାର ତଥାପି ଚିନି ଦବା ତାକୁ କଣ କରିବା ଯେତେବେଳେ ଆମେ ବସେଇବା ତା ଚିନି ଦବା ସବୁ ସଵୁ ଏକାଥରେ ଦେଇଦବା ତା ଦେହରେ ଚିନି ଦବା ଲୁଣ ଦବା ଆଉ ତାକୁ ଦେଇକି ପୁରା ପତଳା କରିଦବା। ପତଳା କରି ତମେ ଗ୍ୟାସ ରେ ବସେଇବା ତ ଘାଣ୍ଟିବା। ହାତଟାକୁ ଆଉ ଫୁରସଦ ନାହିଁ। ହଁ ନାଇଁ ଦୋସା ଆଣ ଭଳି କରିଦବା କିନ୍ତୁ କରିଦେଇକି ତା ଦେହରେ ଚିନି ଏ ଏକାଥରକେ ପକେଇଦେବେ। କାହିଁକିନା ସହଜ କରିକି ଆମେ ସବୁ କଣ? କରିଗଲୁଣ ନା ଜନ୍ତୁ ଥିବା ଅବସ୍ଥାରେ ପକେଇଦେଲେ ବି ଚଳିଯାଏ। କି ଆମର ଡେସି ନୂଆ ନୂଆ ପରିଶ୍ରମ ରେ ସୁବିଧା କରିବାପାଇଁ ସେଇ ପିଠଉ ବିରିରେ ତାକୁ ପତଳା କି ସେଥିରେ ସେ ଆଣଟାକୁ ପୁରା ଗୋଳେଇ ଦେଇକି ତା ଦେହରେ ମାନେ ଯେତିକି ଅଧିକ କିଲୋକୁ ଏତିକି ଟିକେ ଚିନି ଦରକାର୍ ସେଇ ଅନୁସାରେ ତମେ ପାଣ୍ଟି ହଁ ତା ଦେହରେ ଯେ ଚିନିରେ ଦେଲେ ଚିନି ହବ। ଗୁଡ଼ ରେ କଲେ ଗୁଡ଼ ରେ ହବ। କିନ୍ତୁ ଚିନିରେ କଲେ ଟିକେ ଧଳା ଦେଖାଯିବ। ଏ ମାନେ ଗୁଡ଼ ରେ ଟିକେ କଲେ ଟିକେ କଲର ଟା ଅବାଗିଆ ଦେଖା ନାଇଁ ଅବାଗିଆ ନୁହଁ ଗୁଡ଼ ଟା କିନ୍ତୁ ଦେହ ପାଇଁ ଭଲ। ହେଟୁ କଣ ହବ ନା ତାକୁ ଯୋଉ କଣ କରିବା ପୁରା ତାକୁ ଜନ୍ତିବା ଜନ୍ତିବାକୁ ହାତକୁ ଫୁର୍ସତ ନାହିଁ ଟିକେ ହାତ ଫୁର୍ସତ୍ ଦେଲା ମାନେ ସେ ଗେଟା ହେଇଯିବ। ହେଇଯିବ। ତାକୁ ପୁରା ଜ ଯନ୍ତି ଯନ୍ତି ଯନ୍ତି ଯନ୍ତି ଯନ୍ତି ପୁରା ଯେମିତି ସିଏ ବହଳିଆ ହେଇଯିବ। ଯନ୍ତୁଣୀ ଟାଇପ୍ ର ହେଇଯିବ। ଆଉ ଯନ୍ତୁଣୀ ଟା ପୁରା ହେଇଗଲେ ତାକୁ ଆମେ ହା ତ ରେ ଟିକେ ପାଣି ହାତ ହେଇକି ଯେମିତି ଆମେ ଟିକେ ଟେଷ୍ଟ କରୁନା ସବୁ ଜିନିଷକୁ ହାତରେ ଲାଖିବନି। ସେ ସୋଦୁଅଟା ଯୋଉ ହବ ସେଟା ହାତରେ ଲାଖିବନି। ଜାଣିବେ ଯେ ସେଇଟା ପୁରା ହେଇଗଲା ଜନ୍ତୁଣୀ ଟା ପୁରା ସିଝିକି ପରଫେକ୍ଟ ହେଇଗଲା। ତାକୁ ଆଣିକି ଗୋଟେ ଜାଗାରେ ରଖିଦବା। ଥାଳିରେ ଟିକେ ତେଲ ମାରିଦବା। ଥାଳିରେ ଆମେ କଁ କରୁନା ଏବେ ସବୁ ଥାଳିରେ ତେଲ ମାରୁ। ଛନ୍ତି ଆମ ଗାଁ ଗହଳି ମାନଙ୍କ ରେ ଗୋଟେ ଭଲ ଗାମୁଛା ସଫା ସୁତୁରା ଗାମୁଛା କୁ ଧୋଇ ଦେଇକି। ଆଁ ତଳେ ପାରିଦେବେ ପାରି ଦେଇକି ତାରି ଉପରେ ସେ ପିଠଉଟାକୁ ଢାଳିଦେବେ ଜନ୍ତୁଣି ଟାକୁ। ପୁରା ସମାନ କରିଦେବେ କିନ୍ତୁ ଏଠି ତାଙ୍କେ ଅଳ୍ପରେ ଯେହେତୁ କରୁଛେ ଗାଁ ମାନଙ୍କରେ ଦି କିଲୋ ଅଢେଇ କିଲି ରେ କରିବେ ଇଏ ରେ। ତାକୁ କଁ କରିବା ଥାଳିରେ ଟିକେ ତେଲ ମାରିଦବା ଗୋଟେ ଥାଳି କି ଯୋଡ଼େ ଥାଳି ହଉଛି କିମ୍ବା ବଡ ଥାଳି ହେଲେ ଗୋଟେ ଥାଳି ହେଇଯିବ। ଆଉ ସେ ଥାଳିରେ ଟିକେ ତେଲ ମାରି ଦେଇକି ତାକୁ ଢାଳି ଦବା ଢାଳି ଦେଇ ପୁରା ସମାନ କରିକି। କରିଦବା ସେ ବେଶୀ ମୋଟା ଗୋଟେ ଆଙ୍ଗୁଳରୁ ମୋଟା ରଖିବେ। ବେଶୀ ପତଳା କଲେ ଭଲ ଲାଗିବନି ଫାଟିକି ତା ଦେହରେ ତେଲ ପଶିଯିବ ଆଉ ମୋଟା କଲେ ବି କ କାଞ୍ଚଳିଆ ଲାଗିବ ସିଝିବନି ଏଇ ନଖ ଜେଡିକି ଟିକେ ସେତିକି ମୋଟା ର ତାକୁ କରି ଦେଇକି। ତାକୁ ଥଣ୍ଡା ହେଇଗଲା ପରେ କାଟ୍ ଟିବେ ଆପଣ ଯୋଉ ସେପ ଦେଇକି କାଟିବେ ଚାରି କଣିଆ ହଉ। କିମ୍ବା ଠିକିରି ସେପ୍ ର ହଉ ତାକୁ କାଟିବେ କାଟି କି ସେ ଗରମ ତେଲରେ ଛା ହଁ। ଗରମ ତେଲରେ ଛାଣିବେ ଆଉ ସିଏ ଗୋଟେ ବଢିଆ ପିଠା ଆଉ ନରମ ଲାଗିବ। ଆଉ ବହୁତ ବଢିଆ ପିଠା ଗୋଟେ ଚନ୍ଦ୍ରକାନ୍ତି। ଆଉ ସେଇଟା ଟିକେ ମାନେ ଭାଗ ମାପରେ ଏପଟ ସେପଟ ହେଲେ ପିଠା ଟା ବି ଭଲ ହବନି।
ଆଚ୍ଛା। ଯେମିତି କହୁଛନ୍ତି ସେମିତି ମୁଁ ବୋଧେ କରି ପାରିବିନି ହିଁ ହିଁ ହିଁ ହିଁ।
ନାଇଁ କଲେ ମୁଁ ବି ସେମିତି। ଶିଖି ଶିଖି ଶିଖି ଶିଖି ପ୍ରଥମେ ହବ ଅଳ ମୁଁ ପ୍ରଥମେ ଯେତେବେଳେ ଫାଷ୍ଟ କଲି। ମାନେ ଗୋଟେ କପ ରେ କଲେ ଦି କପ୍ ମୁଗରେ ଏମିତି ଅଳ୍ପ ଟିକେ କରିବି ନଷ୍ଟ ହେଇଗଲେ ବାଧି ବନିି ମ। ଏମିତି ହେଇ ହେଇକା ଟିକେ ନାକୁ କରିଥିଲି ଭଲ ହେଲା ତାପରେ ହାଉଲେ ହାଉଲେ ଯେହେତୁ ଟିକେ‌। କରିବାକୁ ଇଚ୍ଛା ଖା।
ଥରକୁ ଦଶ ଥର କଲେ ହଁ ଥରକୁ ଦସ ଥର କଲେ ଜିନିଷ ଟା ଠିକ୍ ହେଇ ଯାଏ ଆଉ।
ହୁଁ ଚନ୍ଦ୍ର କାନ୍ତି ସେଟା ଭଲ ଲାଗେ ମୁଗରେ ହୁଏ ଯେ ମୁଁ କିଛି ହବନି ଯ ନ୍ତୁଣି ଟା ଠିକ୍ ରଖି କଲେ ଜନ୍ତିବା ଟା ଠିକ ଯଦି ହେଇଗଲା ତାପରେ ଆଉ କିଛି ନାହିଁ ତା। ଥାଳିରେ ପକେଇ ଦେଇକି ତମେ କା ଟି କି ତ ଛାଣିବା କଥା ଆଉ ସେ ତ ପଇଲେ ଉଠିବ ଆଉ ବରା ଭଳିଆ ଆଉ। ଫୁଲିବ ପୁରା ଏମିତି ପୁରା ଠୋଲା ଠୋଲା ହେଇିକି ଫୁଲିବ ଭଲ ଲାଗିବ। ଏବେ ମୁଁ ରଜରେ କରିଥିଲି କ୍ଷୀର ପୋଡ ପିଠା କରିଥିଲି।
କ୍ଷୀର ପୋଡ ପିଠା।
ହଁ ସେ ବି ଗୋଟେ।
ଆଛା ଆଉ ଆପଣ ସେଠି କମ୍ ରଜ ଫଜ କେମିତି କଣ ପାଳନ କରାଯାଏ।
ରଜ ଏଠି ଆମର ରଜ ମହୋତ୍ସବ ହେଇଥିଲା ପ୍ରଥମ ଦିନ ଯାଇଥିଲୁ ରଜ ମହୋତ୍ସବ ହେଇଥିଲା। ପ୍ରଥମ ଦିନ ଆଇଁଷ ହେକା ହେଇଥିଲା ରଜ ପାନ ଖିଆ। ଦୋଳି ଖେଳ ମଜା ହେଇଥିଲା ମାଗଣା ରେ ପାନ ଖାଇବ ମାଗଣା ରେ ଦୋଳି ଖେଳିବ। ଆଉ ପଇସା ଦବାକୁ ପଡେନି ବହୁତ ଦୋଳି ବନ୍ଧା ହେଇଥିଲା ଅଳତା ଲଗ ଲଗେଇବ ମେହନ୍ଦୀ ଲଗେଇବ ଯିଏ ଯେତେ ଯିବ କରିବ ସବୁ। ରଜ ମହୋତ୍ସବ ହେଇଥିଲା ବହୁତ ଆନନ୍ଦ ଦ୍ଵିତୀୟ ଦିନ ଯୋଉ ସଂକ୍ରାନ୍ତି ଦିନ ଆମେ ଗାଁକୁୁ ଯାଇଥିଲୁ। ଆଉ ସେଠି ଦ୍ଵିତୀୟ ତୃତୀୟ ଦିନ ରହିଲୁ ଚତୁର୍ଥ ଦିନ ବସୁମତୀ ସ୍ନାନ ହବ ବୋଲି। ପଳେଇ ଆସିଲୁ ଦୁଆରେ ବସୁମତୀ ଗାଧୁଆ ହେଲା ମା ବସୁମତୀ ତ ରଜସ୍ଥଳା ହେଇଥାନ୍ତି। ହଳଦୀ ପାଣିରେ ଗାଧେଇ ଦେଇକି ତାଙ୍କୁ ବସୁମତୀ ସ୍ନାନ ହେଲା। ଆଉ ରଜ ଟା ଏମିତି ମୋଟାମୋଟିରେ ବୁଲାବୁଲି ହେଇକି ଏଞୟକଲୁ। ବିଶେଷ ରଜତ ଝିଅ ମାନଙ୍କର ନୂଆ ଡ୍ରେସ ପିନ୍ଧିବା ଏବେ ତ ଝିଅ କଣ ସ୍ତ୍ରୀ ଲୋକ ସମସ୍ତେ କରୁଛନ୍ତି। ସମସ୍ତେ ତା ଲଗେଇବା ମେହେନ୍ଦୀ ଲଗେଇବା ନୂଆ ପିନ୍ଧିବା ସେ ଗୋଟେ ରଜ ଝିଅ ମାନେ କିଛି କାମ କରିବୁ ନା ଆମ ମାନେ କାମ କରିବୁ ଆଉ।
ରଜ ମହୋତ୍ସବ ଟା ବୁଢ଼ୀଠୁ ବୋହୂଠୁ ଝିଅଠୁ ଲଗେ ସମସ୍ତଙ୍କ ପାଇଁ ରଜଟା ପାଳନ କରାଯାଏ।
ରଜାରେ ବି ବୁଢିି ବୁଢ଼ୀ ମାଆ ମାନଙ୍କ ପାଇଁ କି ବି ଆସେନି ତାଙ୍କ ବାପ ଘରୁ ଲୁଗା ତେଲ ସାବୁନ ସବୁ ଆସେନି କି?
ହଁ ହଁ।
ହ ଏଇ ରଜ ଟା ସେଇ ମାନେ ସମସ୍ତଙ୍କ ପାଇଁ କି ଏବେ ପୁଅ ମାନେ ବି କହୁଛନ୍ତି ଆମେ ବି ରଜ ପାଳନ
ହଁ ପୁଅ ମାନେ ବି କହୁଛନ୍ତି ଆମେ ରଜ ପାଳନକରିବୁ।
ହଁ ଆମର ଏଠି ଯୋଉ ରଜ ମହୋତ୍ସବ ହେଇ ଥିଲା। ଆମେ ଫାଷ୍ଟ ଦିନ ଆମିଷ ବାରିରେ ପଡିଥିଲା। ହା ଫାଷ୍ଟ ଦିନ ଆମିଷ ଖାଇଥିଲି।
ହଁ ଆମେ ବି ଏଠି ପ୍ରଥମେ ଦିନ ମୋ ରବିବାର ତ ପଡିଥିଲା ଆଇଁଷ ହେଇଥିଲା ଆଉ।
ହଁ ଆ ମୁଁ ଖାଇଏନି ରବିବାର ଆଇଁସ କିନ୍ତୁ ହେଇଥିଲା ସମସ୍ତେ ଖାଇଥିଲେ। ତାପରେ ସେକେଣ୍ଡ ଦିନ ଅରୁଆ।
ସଂକ୍ରାନ୍ତି ହେଇଥିଲା।
ହଁ ତାପରେ ସେଇ ସାଧା। ତାପରେ ପୁଣି ଆମିଷ ଚାରି ଦିନ ଯାକ ଆମ ଆମର ଗୋଟେ ଚିନ୍ତା ନଥାଏ। ଯେ ଆମ ମାନେ ଗାଁ ମାନେ ଆମ ଇୟରେ ବୋହୁ ମାନେ ରୋଷେଇ ବାସ କରିବେ। ଚିନ୍ତାରେ ନଥାନ୍ତି।
ଅହୋ କିଏ ପୁଅ ପିଲାମାନେ କରନ୍ତି।
ନା ଆମର ଗାଁ ରେ ଭୋଜିିହୁଏ।
ଓହୋ ଆଚ୍ଛା ଆଚ୍ଛା।
ମାନେ ଚାରି ଦିନ ଯାକ ରଜ ମହୋତ୍ସବ ହବ ଖାଇବା ପିଇବା ସବୁ ମାଗଣା। ଦୋଳି ଖେଳବା ସବୁ ହଁ।
ଆଜ୍ଞା।
ମାନେ ଆମ ଗାଁ ହଁ ଗାଁ ତରଫରୁ ପଇସା ଆଦାୟ ହେଇଥାଏ ଚାରି ଦିନ ଯାକ ଆଉ ମାନେ ଘରେ ରୋଷେଇ ନାହିଁ।
ଯାହଉ
ରାତି ଦଶଟା ବେଳକୁ ଆସିବ ତମେ ପିଠାପଣା ଯାହା କରିଥବ ଖାଇବ ପିଇ ବ ଶୋଇବ ପୁଣି ସକାଳୁ ଯୋଉ ପିଠାପଣା ଖାଇ ପି କି। ଫୁଣିଯିବ।
ଏ ବଢିଆ ମଜା ଆଉ ରଜ ରଜଟା ପୁରା ମଜାରେ ମଜାରେ ଯିବ ଆଉ
ନାଇଁ ସେ ରଜ ଗୋଟେ ସମସ୍ତେ ତାହେଲେ ସେଇ ପର୍ବକୁ ଅନେଇକି ବସିଥିବେ ବର୍ଷକ ଥରେ ରଜ ଆସିବ। ହଁ
ବୋହୂମାନଙ୍କର ମେନ୍ ଚିନ୍ତା ହେଲା ରୋଷେଇ ବୋହୂମାନଙ୍କର ମେନ୍ ଚିନ୍ତା ହେଲା ରୋଷେଇ ଆ ସେଇଟା ତ ରହିଲାନି ଝିଅ ବୋହୂ ବୁଢୀ ବୁଢା ସମସ୍ତେ ମତେ ତ ସେଠିକି ଯାଇକି ମହୋତ୍ସବରେ ଖୁସି ବନେଇଲି।
ହଁ।
ଆ ବହୁତ୍ ମଜା ହୁଏ ଆଉ ତା ଧେରେ ସବୁ ମାନେ ଖେଳ ପ୍ରତିଯୋଗିତା ଥାଏ। ଶଙ୍ଖ ଫୁଙ୍କା ପ୍ରତିଯୋଗିତା ହୁଳାହୁୁଳି ପ୍ରତିଯୋଗିତା। ହୁଁ ତାପରେ ଏଇ ଯୋଉ ଏଇ କାନ୍ଦେଣା ପ୍ରତିଯୋଗିତା ସବୁ ପ୍ରକାର ପ୍ରତିଯୋଗିତା ଥାଏ। ନାଚ ଗୀତ ଛୁଞ୍ଚି ସୂତା ଖେଳ ବାସ୍କେଟ ବଲ୍। ଆଉ ମ୍ୟୁଜିକ୍ ଚେୟାର ଖେଳ ଅ ପୁ ପୁଚି ଖେଳ। ସବୁ ପ୍ରକାର ଖେଳ ଥାଏ। ଯିଏ ଯେତେ ପ୍ରାଇଜ୍ ନେଇକି ଘରେ ପୁରେଇ ପାରିବ। ଯାହାର ଯେତେ ଟ୍ୟାଲେଣ୍ଟ ତାଙ୍କ ଟ୍ୟାଲେଣ୍ଟ ଦେଖେଇ ସିଏ ତାଙ୍କର ନେବେ ପ୍ରାଇଜ। ଆ
ହଉ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା।
ଶୁଭମ ରାତ୍ରି।
ଆଜ୍ଞା।